ଆଜ୍ଞା ପ୍ରଣାମ।
ଆଜ୍ଞା ପ୍ରଣାମ।
କଣ କରୁଚନ୍ତି କି?
ଆଜ୍ଞା ଏଇ ଛାତରେ ବୁଲାବୁଲି କରୁଥୁଲୁ ଆଉ।
ଓ ହୋ। ଆଉ କଣ ସନ୍ଧ୍ୟାରେ ଖାଇଚନ୍ତି?
ହଁ ମା ଏବେ ଶୀଘ୍ର ରାତିର ଭୋଜନ ତିଆରି କରିଦେଇଚନ୍ତି। ରୁଟି ଆଉ କ୍ଷୀର ଖାଇକି ଆସିଲି।
ରୁଟି କ୍ଷୀର ଯାହା ହୋଉ ରୁଚିକର ଖାଦ୍ୟ ଖାଦ୍ୟ ଆପଣ ଗ୍ରହଣ କରିଚନ୍ତି ଆଉ।
ଆଜ୍ଞା।
ଆଉ ଆପଣଙ୍କର ପୋଷଣ ଭଲ ଗ୍ରହଣ କରୁଚନ୍ତି ନା କରୁନାହାନ୍ତି?
ଆଜ୍ଞା।
ଆ ଆଉ କଣ ସନ୍ତୁଳା?
ହଁ ସନ୍ତୁଳା ମା କରନ୍ତି ମଝିରେ ମଝିରେ।
ହୁଁ।
ଯୋଉ ହଁ ମଝିରେ ମଝିରେ ମା ସନ୍ତୁଳା କରନ୍ତି।
ଆଉ ସନ୍ତୁଲରେ ଆପଣଙ୍କର କଣ କଣ ପଢେ।
ହଁ ଅନେକ ପ୍ରକାର ପରିବା ଏମିତି କି ଆଳୁ ଗାଜର। ଓ ବିଟ୍ ପକାନ୍ତି ଜଣେ ଜଣେ ନାଲି ହେଇଯାଏ ବୋଲି ଜଣେ ଜଣ ଖାଆନ୍ତିନ ପକାନ୍ତି। ନ୍ତିନି ଆଉ କଖାରୁ ଉଁ
ବିଶେଷ କରି ଅମୃତଭଣ୍ଡା ପଡେଇଗା।
ଆଜ୍ଞା ଆଜ୍ଞା ଆଜ୍ଞା।
ହଁ କାରଣ ସ୍ୱାସ୍ଥ୍ୟ ପାଇଁ ବହୁତ ହିତକାର।
ଆଜ୍ଞା।
ତାକୁ ପାଣି ଲୁଣ ହଳଦୀ ଦେଇକି ସିଝେଇ ଦେେବେ ଟିକେ ତେଲ ଫୁଟଣ ରସୁଣ ଦେଇ ପଘାରି ଦେବେ ଖାଇବେ ବହୁତ ବଢିଆ ଲାଗିବ ଯଦି ଜିରା ଲଙ୍କା ଗୁଣ୍ଡ ଟିକେ ଦେବେ ତା ଉପରେ ଆହୁରି ସ୍ଵାଦିଷ୍ଟ ହେଇଯିବ। ଆଉ ପାଚିଲା ଆମ୍ବର ଭଣ୍ଡା ଆପଣ ଖାଆନ୍ତି ନା ଖାଆନ୍ତିନି।
ବି ଅଛି।
ହଁ ମୁଁ ସେଇ କଥା କହୁଥିଲି।
ଆଜ୍ଞା ଆଜ୍ଞା।
ପିଲାମାନଙ୍କୁ ବିଦ୍ୟାଳୟକୁ ଆପଣ ପଠଉଛନ୍ତି ନା ନା ଘରେ ବସେଇ ପଢାଉଛନ୍ତି?
ହଁ ବିଦ୍ୟାଳୟ କୁ ଯାଉଛନ୍ତି ସକାଳେ ପ୍ରାତ କାଳରେ ଯାଉଛନ୍ତି। ବିିଦ୍ୟାଳୟ ଆଉ ଯେମିତି ସନ୍ଧ୍ୟା କେଳ ଆସୁଛି ସେମାନେ ଘରେ ପଢିବା ସହିତ ଅ ପାଠ ପଢିବା ପାଇଁ ଜଣେ ଭଉଣୀଙ୍କ ଘରକୁ ଯାଉଛନ୍ତି ଆଉ।
ଶ ଶିକ୍ଷାଦାନ ଭଲ କରୁଛନ୍ତି ନା କରୁନାହାନ୍ତି।
ଆଜ୍ଞା ଏବେ ଏବେକାର ପିଲାମାନଙ୍କୁ ତ ଜାଣିଥିବେ ସେମାନେ କା ଏବେ ତ କଥା ହେବାର୍ତା ଶୁଣୁନାହାନ୍ତି। ସେମତିକା ବେଶୀ ଭଲ ନୁହଁ କି ବେଶୀ ଖରାପ ନୁହଁ ଆଉ। ମଧ୍ୟମ ଧରଣର ପଢୁଛନ୍ତି ଆଉ।
ଗୁଣନ ଖନ୍ଦା ଆପଣଙ୍କ ଝିଅଙ୍କର ହେଲାଣି ନା ହେଇନି।
ନାଇଁ ତାକୁ ଜମା ସେ ଏ ପ୍ରଥମରେ ପଡୁଛି ତା- ତାପରେ ତାର ସେ ବହୁତ ଡେରିରେ ପାଠ ପଢିଛିତ। ଓ ଏତେ ସେ ଶିଖିନି ତ ଏବେ ନୂଆ ନୂଆ ଶିଖୁଛି ଆଉ। ଭଲସେ ଶିଖିନି।
ତାହେଲେ କ୍ରମିକ ଯୋଗ ବିୟୋଗ ହେଇଛି ନା ହେଇନି।
ଆଜ୍ଞା।
ହୋ ତାହେଲେ ଆପଣ।
ଆପଣଙ୍କ ସହିତ ଯୋଉ ସମ୍ପର୍କ କରିବାର କାରଣ ଯେ ଆମ- ସେଟା ଜ ହୁଏନି ଝିଅ ମାନଙ୍କର।
ଆଜ୍ଞା।
ଯୋହାର ଲୁକୁ ଓସା।
ହଁ ଖୁଦୁରକୁୁଣିିଓଷା ବୋଲି କୁହାଯାଏ।
ଆଜ୍ଞା ସେଇଟା କିପରି କଣ ହୁଏ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ କେତେ ଦିନ ଧରି ହୁଏ? ସେଇଟା ଟିକେ କହିଥାନ୍ତି।
ଏହାତ ପ୍ରାୟତଃ ଭାଦ୍ର ମାସରେ ପଡିଥାଏ ବୁଝିଲେ ନା।
ଆଜ୍ଞା।
ବାଳିକା ସୁନ୍ଦରୀ ମାନେ। ଭୋରୁ ଉଠନ୍ତି। ଫୁଲ। ତୋଳନ୍ତି ଅନେକ ପ୍ରକାରର।
ଫୁଲ ପତ୍ର ସେ ଅନେକ ପ୍ରକାର ବିଭିନ୍ନ ପ୍ରକାର ତ ପତ୍ର ତୋଳିବାକୁ ପଡିଥାଏ। ଯେ ମାଙ୍କର କଳା ତାଙ୍କର। ହଁ ସେ ଜହ୍ନି ଫୁଲ ଜହ୍ନି ପତ୍ର କାକୁଡି ଫୁଲ କାକୁଡି ପତ୍ର।
ହଁ ଆଉ ସବୁ ପ୍ରକାରର ଫୁଲ ଯେମିତି କି ପନିରୀ ମନ୍ଦାର ଟଗର ମଲ୍ଲୀ।
ନାଲି ଫୁଲ ଟା ପ୍ରାୟ ଦରକାର ହୁଏ ମାଙ୍କର।
ରଙ୍ଗଣୀ ଫୁଲ ବୁଝିଲେ ନା କଇଁ ଏସବୁ ଫୁଲ ଖାଉୁ
ସେଇ ସମୟରେ ବି କଇଁ। ଅଧିକ ମାତ୍ରାରେ ଫୁଟିଥାଏ।
ହଁ ଆଉ ତାପରେ ଜାଣିଛନ୍ତି ନା ସାତଟା ଗାନ୍ଥ କାଠି ସାତଟା ଦରକାର ପଡିଛି।
ଆଜ୍ଞା ଆଜ୍ଞା।
ଝୁଣା ଧୂପ ଭୋଗ ଏସବୁ ମଧ୍ୟ ଆବଶ୍ୟକ ପଡିଥାଏ।
ଆଜ୍ଞା।
ଆପଣଙ୍କ ଆଡେ ଏମିତି ହୁଏନି ନା ଆଉ କିପରି ହୁଏ।
ହଁ ବାଲିରେମାଙ୍କର ପ୍ରଥମ ସକାଳେ ଯୋଉ ପୂଜା ହୁଏ। ସୂର୍ଯ୍ୟ ଉଦୟ ସମୟରେ ସେଇଟା ବାଲିରେ ହୁଏ ଓ ଠାକୁରଙ୍କ। ମାଟିରେ ହେ ତାଙ୍କର ତାଙ୍କର ଛବି ଲେ ଲଖନ କରି ତାଙ୍କ ଆଖି ତାଙ୍କ ନାକ ପାଟି ତାକୁ ଲେଖନ କରି ସ୍ଥାପନ କରନ୍ତି। ଆମର ଯିଏ ବଡ ଆମଠୁ ଯିଏ ବଡ ଥାଆନ୍ତି ଆମେ ପ୍ରାୟେ କରୁ ପାଞ୍ଚ ଛଅ ଜଣ କରୁ ପୂଜା ଆମ ବଡ ଭଉଣୀ ଯିଏ କରନ୍ତି। ସେଏ ଉପାସ ରୁହନ୍ତି ସେଦିନ ଉପାସ ରହିକି ସକାଳୁ। ପୂଜା ଠାରୁ ଆରମ୍ଭ କରି ରାତ୍ରି ପୂଜା ପର୍ଯ୍ୟନ୍ତ ଉପାସ ରୁହନ୍ତି।
ଆଜ୍ଞା।
ଆଜ୍ଞା ଉପାସ ରହି ରାତିର ଭୋଗକୁ। କୁ ଗ୍ରହଣ କରି ପାଣି
ପାନୀୟ କରନ୍ତି ଆଉ। ପାନୀୟ କରନାହାନ୍ତି।
ଆଜ୍ଞା ଆଜ୍ଞା।
ଯୋଉ ଭୋଗରେ ଅନେକ ପ୍ରକାରର ଫଳ ମୂଳ କେଉଝରା। ଆଉ ବୁନ୍ଦି ଏସବୁ ଆପଣଙ୍କର ହୁଏ ନା ହୁଏନି।
ହଁ ହୁଏ।
ଚାଉଳ ଯୋଉ ଭିଜା ହେଇଥିବା ଚିତା ଆପଣଙ୍କୁ ପକେଇ ଆସେ?
ଆଜ୍ଞା।
ଭଲ ଭାବରେ ପକାନ୍ତି ନା
ନା ବିଶେଷ ତ ଆମ ବଡ ଦିଦି ଯ ଯିଏ ଉପାସ କରିଥାନ୍ତି ସିଏ ପକାନ୍ତି। ଯଦି। ଏଇ ଯଦି ନା ସବୁ କାମ ସେ କରିବେ କଣ ଏଇଟା ତ କୋଉଠି ନାଇଁ ସେ। ତାପରେ ଯୋଉମାନେ ସାନ ସାନ ମାନେ ଥାଆନ୍ତି ସେମାନେ ପକାନ୍ତି।
ସାଜସଜା ଭଲ ଭାବରେ କରୁଥିବେ ନାଇଁ?
ଆଜ୍ଞା
ଆଉ କେତେ ପାଳି ଧରି ଆପଣଙ୍କର ପୂଜା ହୁଏ।
ଆମର ଅ କୋଉ କୋଉ ଥର ଏବେ ଯୋଉ ଥର ଯାଇଥିଲା। କଣ କହୁଥିଲି ପାଞ୍ଚ ଥର ହବ ବୋଲି ପାଞ୍ଚ ଥର ହେଇଥିଲା। ତାପରେ ଚାରିପାଳି ବି ହୁଏ।
ଆଜ୍ଞା।
ଆଜ୍ଞା।
ପ୍ରତ୍ୟେକ ପାଳି ଏହିପରି ଭାବରେ ପୂଜା କରାଯାଏ ନ ଶେଷ ପାଳିରେ କଣ ଅଲଗା। ପ୍ରକାର କିଛି ପୂଜା ହୁଏ ନା କଣ?
ହଁ ଶେଷ ପାାଳିରେ ଏ ଶେଷ ପାାଳିରେ ମାଙ୍କର ଯୋଉ ବସା ହେ ଥାଏ ନଡିଆ ସେଇ ଯୋଉ ଉଁ ଅଲଗା ନଡିଆ ଆସିଥାଏ। ଆମର ଗାଁ ଗ୍ରାମ ଦେବତୀଙ୍କ ପାଖରେ ଆମ ଗାଁ ରେ ଯୋଉ- ଯୋଉ ମା ଅଛନ୍ତି। ଶିବା ପ୍ରଭୁ ଅଛନ୍ତି ତାଙ୍କ ପାଖରେ ନଡିଆ ବାଡା ଯାଏ। ନଡିଆ ପୂଜା କରାଯାଏ ତାଙ୍କ ପାଖରେ ପୂଜା କରିସାରିଲା ପରେ ଆସିକି - ସେ ନଡିଆ ସେ ନଡିଆ ତ ଭୋଗ ହେଇସାରିଥାଏ। ସ ନଡିଆ ବାହାରୁ ଯୋଉ ନଡିଆ ମାଙ୍କ ପାଖରେ ପ୍ରଥମ ପାଳି ଠାରୁ ବସା ହେଇଥାଏ। ଯଉ ମାନସିକ ନଡିଆ ଯୋଉ ବସା ହେଇଥାଏ।
ଆଜ୍ଞା
ଉ ସେ ନଡିଆକୁ ଓ ସେ ନଡିଆକୁ ବାଡେଇ- ହୁଁ ତାର ଭୋଗ ପ୍ରସ୍ତୁତ କରାଯାଏ।
ଆପଣଙ୍କଣ ଅରୁଆ ଭାଲୁକୁଣି ଆସେନି କି?
ଆଜ୍ଞା ଆଜ୍ଞା।
କଳସ ବସେନି କି?
କଳସ ତ ପ୍ରଥମ ଦିନ ଠାରୁ ବସିଥାଏ।
ହଁ ଶେଷ ଦିନ ବି ଠାକୁ ଆସନ୍ତି ଅରୁଆ ଭାଲୁ ଭୁଣୀ। ଆଉ ତାଙ୍କୁ ମଧ୍ୟ ନୂତନ ବସ୍ତ୍ର।
ନୂତନ ବସ୍ତ୍ର ଶଙ୍ଖା କଜଳ ଲଗାଇ- ତାଙ୍କୁ ପୂଜା ପାଠ କରାଯାଏ ବହି ପଢିବାରେ ବି ବହୁତ ମଜା ଆସେ କାହିଁ ନା ସବୁ ସବୁ ଝିଅ ମାନେ ଏକା ଶ୍ୱରରେ ବୁଲନ୍ତି।
ରାତ୍ରିରେ ଆପଣ ପୂଜା କରନ୍ତିନି କି?
ଆଜ୍ଞା।
ବାହାରେ ବାହାରେ ପୂଜା କରୁନାଥାନ୍ତି କି ଆପଣ? ଅରଖ ପତ୍ର ଦିଆ ହେଇ ପୂଜା ହୁଏ ନି ଆ
ଆଜ୍ଞା ଜହ୍ନ ପୂଜା ହୁଏ।
କାହିଁ ସେ କଥା ତ ମତେ ଜଣାଉନଥିଲେ ଆପଣ?
ହୁଁ। ଅ ପୂଜା ବହି ପଢି ସାରିଲା ପରେ ଏ ତାପରେ ଭୋଗ କଟାକଟି ହୁଏ ଯୋଉ ଭୋଗ ପସରାସରି ଆସିଥାଏ ଯୋଉ ଉ ନେଇଥାନ୍ତି ଭଉଣୀ ମାନେ ପସରା ଆଣିଥାନ୍ତି ପସରା ର ଭୋଗ କାଟି କୁଟି ସାରିଲା ପରେ ମାଆଙ୍କ ପାଖରେ ପୂଜା ଯୋଉି ଧୂପ ଦୀପ ଭୋଗ ଅର୍ପଣ କରି ଅର୍ପଣ କରି ଧୂପ ଦୀପ ବୁଲା ହୁଏ। ତାପରେ ବାହାରକୁ ଜହ୍ନ ପୂଜା କରିବା ପାଇଁ ସେ ଭୋଗ ଆଉ ଭୋଗ ଆଉ ପାଣି ଘଣ୍ଟି ଧୂପ ଝୁଣା ଇତ୍ୟାଦି ସବୁ ନେଇ ତଳୁ ଯୋଉ ଯାଆନ୍ତି ଯୋଉଠି ଜହ୍ନ ର ଦୃଶ୍ ହୋଇଥାଏ। ବାହାରକୁ ଯାଇ ସେଠି ପା ଯୋଉ ଉ ଗୋବରରେ ଲିପେଇକି ତାପରେ ଚିତା ପକାଯାଏ ଚିତା ପକା ସାରିଲା ପରେ ଏ ଅରଖ ପତ୍ର ଥୁଆ ହୁଏ ଅରଖ ଙ୍କ ପତ୍ରରେ ସିଏ ଆଜ୍ଞା?
ପତ୍ର କେତୋଟି ନିଆଯାଏ? ଓହୋ ମୁଁ ଜାଣିିନଥିଲି ତ।
ଓ ହୋ।
ଓହୋ ଆଉ ଆପଣ ଶେଷ ଦିନ କ ଶାଢୀ ଫାଢୀ ପିନ୍ଧନ୍ତିନି କି?
ଆଜ୍ଞା।
କାଇଁ କୋହୁନଥିଲେ ତ?
ହଁ ଶାଢୀ ପିନ୍ଧି ସଜବାଜ ହେଇକି ତାପରେ
ଆଉ ଜାଣିଚନ୍ତି ନା ଖୁଦୁରୁକୁଣୀ ଓଷାରେ ମୋର ଗୋଟେ ସାନ ପୁଣି ହୋଇଚି ସେ ବହି ବଢିଆ ପଢେ।
ଆଜ୍ଞା।
ବୁଝିଲେ ନା ନା ବହି ପଢିବା ଶରରୀ ଟା ବହୁତ ଭଲ ଥାଏ।
। ଓହୋ ସିଏ ପ୍ରାୟ ବଡ ହେଲେ ସାହିତ୍ୟକାର ହବ ଆଉ।
ପାଇତେ ଦିଦି ହ ବୋଲି କହୁଥିଲା ମାଇକି ଆସିନି କି ଆପଣଙ୍କର?
ହଁ ମାଇକ୍ ଆସେ ତାପରେ ଏ ପୂଜା ଯେତେବେଳେ ଏ ହଁ ପ୍ରଥମେ ନ ହେଇଥାଏ ମାନେ ସବୁ ଧୂପ ଦୀପ ସାଜସଜା ହଉଥାଏ ତା ପୂର୍ବ ରୁ ଆମର ଯୋଉ ଲଗାଇ ଯୋଉ ଆମର ଯୋଉ ସଙ୍ଗୀତ ବାଦନ ହୁଏ। ଆଉ ପିଲାମାନେ ନୃତ୍ୟ କରନ୍ତି।
ହଁ ଆପଣ ଜାଣିଛନ୍ତି ନା? ସେ ଭଲ ନାଚେ ବି ମୋ ଭଉଣୀ। ସାନ ଭଉଣୀ ଭଲ ନାଚେ ବଢିଆ ବହି ପଢେ ଜାଣିଲେ ନା।
ଆଜ୍ଞ।
ଆଉ ଆପଣ ଏହିପରି ଭାବରେ ଏ ପୂଜା କରନ୍ତି ନାଇଁ ଯା ହଉ ମୁଁ ଆପଣଙ୍କ ରୁ ଏସବୁ କଥା କିଛି ଶିଖିବାକୁ ମତେ ମିଳିଲା। ଆପଣଙ୍କ ସହିତ ଆଲୋଚନା କରି ମୁଁ ବହୁତ ଖୁସି ଅନୁଭବ କଲି।
ଆଜ୍ଞା ମୁଁ ଯାହା ଶିଖିନଥିଲି ବି ଆପଣଙ୍କ ଠାରୁ ଶୁଣିଲି ବୋହୁତ ଶିଖି ବହୁତ ଖୁସି ହେଲି।
ଆଜ୍ଞା।
ଆଜ୍ଞା।
ହଉ ବର୍ତ୍ତମାନ ପାଇଁ ମୁଁ ରଖୁଛି ଆଉ କେତେବେଳେ ଆପଣ ଯଦି ଫାଙ୍କା ହୁହନ୍ତି
ଆଜ୍ଞା ଆପଣଙ୍କ ସହିତ ସମ୍ପର୍କ । ଆଜ୍ଞା ଆଜ୍ଞା ଆଜ୍ଞା ପ୍ରଣାମ। ।